ହ୍ୟାଲୋ।
ହୁଁ ହ୍ୟାଲୋ କୁହନ୍ତୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ରାଧେ ରାଧେ।
ରାଧେ ଶ୍ୟାମ।
ମୁଁ କହିଲି କଣ କରୁଥିଲେ ଆପଣ।
କିଛି ନାଇଁ ଆଜି ଏମିତି ରବିବାର ଥିଲା ତ ବସିକି ଅଫିସ ମାନେ ଆମ ମୁଁ କାର୍ଯ୍ୟ ମୁଁ ଯୋଉ କାର୍ଯ୍ୟାଳୟରେ ଅଛି।
ସେଥିର କିଛି କାମ ରହିଯାଇଥିଲା ତ ତାକୁ ବସିକି କରୁଥିଲି।
ତ ତ୍ ତାହେଲେ ଆପଣ କର୍ମ ଖେତ୍ରରେ ବର୍ତ୍ତମାନ ଅଛନ୍ତି।
ହୁଁ କର୍ମ କ୍ଷେତ୍ର ତ ନୁହେଁ ଏମତି ଛୋଟିଆ ମୋଟା କାମ କରୁଛି ଆଉ।
ସେଟା କର୍ମରେ ହିଁ ଜୀବନ ଆପଣ ତ ଜାଣିଥିବେ ଛୋଟ କାମ ହଉ ବଡ କାମ ହଉ। ତ ସେଇଟା କର୍ମରେ ହିଁ ଯାଏ।
ଆଜ୍ଞା।
ଆଚ୍ଛା ଆଚ୍ଛା ତ ଆପଣ କଣ କର୍ମ କରୁଛନ୍ତି। ମୁଁ ଜାଣିବାକୁ ଚାହେଁ ଯେମିତି କିି ଅ ଆପଣ ଘର କାମ ନା। ବାହାର କାମ କଣ କର୍ମ କରୁ ଚନ୍ତି।
ପାଠ ପଢ଼ାଏ।
ଆଛା ଆଛା ଆଛା ଛା।
ଆପଣ କଣ କରୁଥିଲେ।
ଆଜ୍ଞା।
ଆପଣ କଣ କରୁଥିଲେ।
କିଛି ନା ଆଜି ତ ରବିବାର ଆପଣ ଜାଣିଛନ୍ତି ତ ମୋର ବି କର୍ମ ବନ୍ଦ ଅଛି ତ ମୁଁ ଘରେ ହିଁ ଅଛି
ଆପଣଙ୍କ ସେଇପଟେ ବର୍ଷା ହଉଛି?
ଚାରି ଦିନ ହବ ବର୍ଷାର ବହୁତ ମାତ୍ରାରେ ସମ୍ଭାବନା ଅଛି। ହେବାର ବି ଲାଗିଛି ଆପଣ ତ ଜାଣିଛନ୍ତି ବର୍ଷାର ତ ଛାଡିବାର ନାମ ହିଁ ନୋଉନି ଏଇଠି।
ଏଠି ମଧ୍ୟ ସାତ ଦିନ ହେଲାଣି ପୁରା ବର୍ଷା ଲଗାତାର ଚାଲୁ ରହିଛି କାଲି ରା ତି ପାଖରୁ ତ ବନ୍ଦ ହି ହଉନି। ତକ୍ ଦିନ ତମାମ ରାତି ତମାମ ବର୍ଷା ଚାଲିଛି।
ଏବେ ଦେଖନ୍ତୁ ଯୋଉ ସମୟରେ ଏବେ ବର୍ତ୍ତମାନ ଯିଏ କିି ସୂର୍ଯ୍ୟ ଦେବତା ଆପଣ ତ ଜାଣିଥିବେ କିଛି ଦିନ ମଧ୍ୟରେ ସୂର୍ଯ୍ୟ ଦେବତାଙ୍କର ବହୁତ କିରଣ ଥିଲା। ଆପଣ ତ ଜାଣିଛନ୍ତି ତ ସେଇ ସମୟରେ କଣ ନା ଆମେ କହୁଥିଲେ କି ବର୍ଷା ହଉନି ବହୁତ ଗରମ ଲାଗୁଛି। ସୂର୍ଯ୍ୟ ଦେବତା କହୁଥିଲେ କିନ୍ତୁ ଏବେ ଦେଖନ୍ତୁ କିଛି ଦିନ ବର୍ଷା କଣ ଲାଗି ରହିଛି ତ ଆମେ କହୁଛେ ବର୍ଷା ହଉଛି ବର୍ଷା ହଉଛି। ତ ଦେଖନ୍ତୁ ଆମେ ଜାଣିଥିବେ ମାନେ ଦେଖନ୍ତୁ ବର୍ଷାରେ
ପ୍ରକୃତି
ଆଜ୍ଞା ଆଜ୍ଞା ତ ବର୍ଷା ଦିନେ ବର୍ଷା ହବ। ଆଉ ଖରାଦିନେ ତ ଖରା ହବ ଶୀତ ଦିନେ ତ ଶୀତ ହବ ତ ନହେଲେ ମଣିଷ ଆମେ ବଞ୍ଚିବା କି ଆମେ ତ ମୃତ୍ୟୁ ବରଣ କରିଦବା ନା ଆପଣ ଜାଣିଛନ୍ତି।
ଆଜ୍ଞା ଠିକ କଥା କହିଲେ କିନ୍ତୁ ବର୍ଷା ଟା ଯଦି ଗୋଟେ ଦିନ ଦୁଇ ଦିନ ହେଇକି ରହିଯାଉଛି ତାପରେ ଫୁଣି କିଛି ଟିକେ ସମୟ ଖରା ହେଇଗଲା ସୂର୍ଯ୍ୟଙ୍କ କିରଣ ପଡିଲା। ତାପରେ ଫୁଣି ବର୍ଷା ହବ ତାହେଲେ ଆମେ ମାନେ ଚଳିପାରିବା ଏମିତି ଯଦି ଲଗାତାର ସାତ ଦିନ ପର୍ଯ୍ୟନ୍ତ
ଆପଣ କହିବା ହେତୁ ବିନା ସୂର୍ଯ୍ୟ କିରଣରେ ମଣିଷ କିଛି ନାହିଁ।
ଆଜ୍ଞା।
ଏମିତି କି ଆମର ଭୋଜନ ବି ଠିକ ସେ ସମ୍ଭବ ନୁହଁ ଯେମିତି କି ଖାଇଲେ ବି କିଛି ଅ ରୁଚିବ ନାହିଁ ପେଟକୁ ଯୋଉ କହୁଛନ୍ତି କଣ ଜୀର୍ଣ୍ଣ ଶକ୍ତି କମିଯିବ।
ଆ ଆଜ୍ଞା ଠିକ କହିଲେ। ଏଠି ତ ଆମର ଏତେ ମାତ୍ରାରେ ବର୍ଷା ହେଇଛି ଯେ ଉ ସବୁଆଡେ ନଦୀ ପୋଖରୀ ପୁରା ଫୁଲ୍ ହେଇଗଲାଣି। ଲାଗୁଛି ଆଉ କିଛି ସମୟ ଯଦି ଏମତି ବର୍ଷା ଜାରି ରହିବ ତାହେଲେ ପୁରା ସହରକୁ ପାଣି ମାଡି ଆସିବ।
ଆଛ ଆଛା ତ ଗ୍ରାମାଞ୍ଚଳ ବ ବନ୍ୟା ପାଣି ରେ ଘର ଭାସିଯିବ ଏମିତି ପାଇବେ ହୁଏତ ଆପଣ
ଆଜ୍ଞା।
ହିଁ ହିଁ
ବହୁତ ସମୟ ହେଲାଣି ବର୍ଷା ଲାଗି ରହିଛି ଆମ ଘର ଘର ଭିତ ତରେ ଯୋଉ କୂଅ ବି ଅଛ ସେଇ କୂଅର ପାଣି ମଧ୍ୟ ପୁରା ଉପରକୁ ଚାଲି ଆସିଲାଣି ଲାଗୁ ମାନେ ହାମେ ହାତ ବଢେଇଲେ ପାଣି ବାହାରିବାକୁ ଲାଗୁଛି।
ସକାଳ ପାଖରୁ ତ ଏତେ ବର୍ଷା ହେଲା ହେଲା ଘର ଭିତ ତରେ ମାନେ ମାଟି ଭିତରୁ ପାଣି ବାହାର ବାହାରିବାକୁ ଲାଗିଲା।
ଆଛ ତା ଆପଣ ଆପଣ ମାନେ ତ ଯେମିତି ଖୁସିରେ କହୁଛନ୍ତି ତ ଆପଣ ବହୁତ ଆନନ୍ଦମୟ ନେଉଛନ୍ତି ଏଇ ବର୍ଷା ସମୟ ଦିନରେ।
ଖୁସି ତ ନୁହଁ ଦୁଃଖ କିନ୍ତୁ ଦୁଃଖ କରିଲେ ବି ତ କିଛି ହବନି। ଭଗବାନ ସବୁ କିଛି
ଦେଖନ୍ତୁ ଆମ୍ ଆପଣ କହୁଛନ୍ତି କି ଆପଣ କର୍ମକୁ ଯାଉଛନ୍ତି ବାହାରକୁ। ଆପଣ କହିବାଟା ଠିକ କଥା କହିଲେ କି କର୍ମକୁ ଯାଉଛି ବର୍ଷାଟା ହଉଛି ମୁଁ ଯିବା ଆସିବାକୁ ଅସୁବିଧା ହଉଛି ଆପଣ କହିଲେ। କିନ୍ତୁ ଦେଖନ୍ତୁ ବର୍ଷା ଯଦି ନହବ ତ ଆମେ ଠିକ୍ ସେ ଖାଦ୍ୟ ଖାଇପାରିବା ନାହିଁ କାହିଁକି କହିଲେ ବର୍ଷା ଏବେ ଦେଖନ୍ତୁ ବର୍ଷା ହେଲେ ହିଁ ଚାଷୀ ଧାନ ବିଲ ଚାଷ କରିବା। ଆପଣ ତ ଜାଣିଛନ୍ତି ତ ବିଲ ଚାଷ କରିଲା ପରେ ହିଁ ତ ଧାନ ହେଲେ ତ ଲୋକମାନଙ୍କୁ ସେଇଟା ଭୋଜନ କୁ ହିସାବ ରେ ଯିବା ଆପଣ ଜାଣିଛନ୍ତି ତ ଆମେ କହିବା କି ବର୍ଷା ଦିନେ ବର୍ଷା ହବନି ତ ବର୍ଷା ଦିନେ ବହୁତ୍ ମାତ୍ରା ରେ ବର୍ଷା ହଉ ଯେମିତି କି ଲୋକମାନଙ୍କର କିଛି କ୍ଷତି ନ ହଉ ଯେମିତିକି ଚାଷୀ ଭାଇ ମାନଙ୍କର।
ହଁ ତ ଠିକ୍ କଥା ଏଇଟା ଧାନ ଲାଗିବା ସମୟ ମଧ୍ୟ। ଯେତେ ବର୍ଷା ହବ ଚାଷୀ ଭାଇ ମାନଙ୍କ ପାଇଁ ତ ଭଲ ସେ ବିଲରେ ଯାଇକି ଧାନ ଟା ଲଗେଇବେ।
ଆଜ୍ଞା ଚାଷୀ ଭାଇ ମାନଙ୍କ ନାଇଁ ଆପଣ କହିବା ଚାଷୀ ମାନଙ୍କ ପାଇଁ ଆମ ଓଡ଼ିଶା ପାଇଁ ଭଲ। କାଇଁ କହିଲେ ଓଡ଼ିଶା କିଏ କରୁନି ଚାଷୀ ଆପଣଙ୍କ ଘରେ ଚାଷ ଚା ଆପଣଙ୍କ ବାବା ହଉ କି ଆପଣଙ୍କର ଜେଜେବାପା ତ ଚାଷ ଆଗରୁ କରି ତ ଆସୁଛନ୍ତି ନା ଏବେ ବି କରୁଛନ୍ତି?
ଆମେ ପ୍ରତ୍ୟକ୍ଷ ଭାବରେ ନହେଲେ ବି ପରୋକ୍ଷ ଭାବରେ ମାନେ କୋଉ ଭଳି ଭାବରେ ବି ଆମେ ଚାଷରେ ତ ନିବୃତ୍ତ ଅଛେ ଦେଖନ୍ତୁ ହଁ କି କିଛି ବି ହଉ ଆ ଆମ ଘର ପାଖରେ ଯେମିତି ଗୋଟେ ଦୋକାନ ଅଛି କି ଆମର ଆମର ବି ଯୋଉ ଦୋ ଦୋକାନ ଅଛି ସାର ବିହନ ତ ତ ଲୋକ ଚାଷ କରିଲେ ହିଁ ସେ ବିକ୍ରି ହବ ଯଦି ଚାଷ ନ କରୁଛନ୍ତି ତାହେଲେ ସେଇଟା ବି ଆମର ବିକ୍ରି ହବନି। ତ ଆମେ ଯାହା ବି ହେଲେ ଚାଷୀ ସହ ଜଡ଼ିତ।
ଆଜ୍ଞା ଆଜ୍ଞା ସେଟା କି ଆପଣ ଯୋଉଟା କହିଲେ ବି ସେଇଟା ବି ବଢ଼ିଆ।
ଆପଣଙ୍କ ଘରେ କେହି ଚାଷ କରନ୍ତି?
ଆଜ୍ଞା ଆଜ୍ଞା ଆମର ଜେଜେ ବାପା କରୁଥିଲେ ଜେଜେ ବାପା ପରେ ବାପା କରୁଛନ୍ତି। ତ ଏ ବିଷୟରେ ମୋର ସେତିକି କିଛି ଜ୍ଞାନ ନାହିଁ ଚାଷ ବିଷୟରେ ତ ବାପାଙ୍କଠୁ କି କିଛି ଚାଷ ବିଷୟରେ ଜ୍ଞାନ ନେଇଯିବି କାଇଁ କହିଲେ ଆଜିକାଲିକା ଯୁଗରେ ଦେଖନ୍ତୁ ଯେମିତିକି ଏବେ ହେଲାଣି। ତ ବାହାରେ ରହିବା ଟା ଅସମ୍ଭବ ଯେମିତି କି ଦେଖନ୍ତୁ ବାହାରେ ମୁଁ ଆସିକି ରହିଛି ତ ତ ଗାଁ ର ଚାଲି ଚରଣ ତ ସହରର ଚାଲି ଚଳଣ ବହୁତ୍ ଅଲଗା ଆପଣ ତ ଜାଣିଛନ୍ତି। ଯେମିତି କି ଦେଖନ୍ତୁ ସକାଳେ ସକାଳେ ଗାଁ ରେ ଉଠିବେ ତ ଆପଣଙ୍କର ଚ ଉଁ ଚଢ଼େଇ ଯେମିତି କି ପକ୍ଷୀ ମାନଙ୍କର ଶବ୍ଦ ଶୁଣି କି କୁକୁଡ଼ା ମାନଙ୍କର ଶବ୍ଦ ଶୁଣି ଏମିତି ଆପଣ ଏଇଟା ତ ଜାଣିଥିବେ କି? ତ ଏଇଠି ଦେଖନ୍ତୁ ବାହାରେ ସହରା ଅଞ୍ଚଳ ସହରାଞ୍ଚଳର ରହୁଛି। ତ ସକାଳେ ଯେତେବେଳେ ନିଦ୍ରା ଭାଙ୍ଗୁଛି ମୋର ତ ସକାଳେ ଗାଡି ପେଁ ପାଁ ହର୍ନ୍। ଆଉ କୁକୁର ମାନଙ୍କର ଶବ୍ଦ ଏଗୁଡା଼ ତ ମାଇଣ୍ଡି ମାନେ କୁହନ୍ତୁନି ସେଇ ଇଚ୍ଛା ତ ହଉଛି ଗାଁକୁ ପଳେଇ ଯିବା ପାଇଁ ତ ତାପରେ ବି ଗାଁର ଅ ଚାଲି ଚରଣ ଯେମିତି କିି ସକାଳୁ ଉଠିବ ଛଅଟାରୁ ଉଠିବ। ତାର ସୂର୍ଯ୍ୟ ଯେମିତି କି ଉଦୟ ହଉଛି ନା ଆପଣ ଦେଖିବେ। ତା ମଜା ତାର ସୌନ୍ଦର୍ଯ୍ୟମୟ ଅଲଗା କିନ୍ତୁ ଏଇଠି ସେ ସୌନ୍ଦର୍ଯ୍ୟମୟ ଦେଖିପାରିବେ ନାହିଁ।
ଏଇଟା ତ ଠିକ୍ କହିଲେ କିନ୍ତୁ ଦେଖନ୍ତୁ ସହର ଏ ଏ ବହୁତ୍ ଲୋକମାନଙ୍କୁ ଆପଣ ଦେଖି ଦେଖିବାକୁ ପାଇବେନି ଯୋଉମାନେ କି ସବୁ ସହର ଛାଡି଼କି ଅ ସମସ୍ତେ ଚାହୁଁଛନ୍ତି କି ଇଚ୍ଛା ପ୍ରକାଶ କରୁଛନ୍ତି କି ଗାଁ ରେ ଯାଇକି ରହିବେ। ସେଇ ଗାଁ ରେ ନିଜର ପଛେ ଗୋଟେ ଘର ଟିକେ ଖଣ୍ଡେ କରି ଚାଷ ବାସ କରିବା ଆରମ୍ଭ କଲେଣି ଲୋକମାନେ ନୂତନ ପଦ୍ଧତି ମାଧ୍ୟମ ଅପ୍ଲାଇ ମାନେ ଉଁ ନୂତନ ପଦ୍ଧତି ଯୋଉ ସବୁ ଅଛି ତ ଆମର ତାକୁ ସବୁ ନେଇକି କିପରି ଭାବରେ ନୂତନ ଯନ୍ତ୍ରପାତିକୁ ନେଇକି କିପରି ଚାଷ କରିବେ? ଅଧିକରୁୁ ଅଧିକ ସେଇ ଚାଷରୁ କେମତି ପଇସା ବାହାର କରିବେ, ସେ ଏଇ ସବୁ କରୁଛନ୍ତି ବହୁତ ଲୋକଙ୍କୁ ଆପଣ ଏବେ ଦେଖୁଥିବେ। ଚାକିରୀରେ ତ ବହୁତ ଅଭାବ ତ ଆମେ ସମସ୍ତେ ଜାଣିଛେ। ଚାକିରୀରେ ଚାକିରୀ ମିଳିବା ଲୋକଙ୍କୁ ଏତେ ସହଜ କଥା ନୁହଁ ତ ମ ମତେ ଲଖୁଛି କି ଆମେ ଯୋଉ ଯୁବପିଢି ବା ସମସ୍ତେ ଅଛି ନା ସମସ୍ତଙ୍କୁ ଆମର ଏଇ ଚାଷ ବାସ ଉପରେ ଜ୍ଞାନ ଅର୍ଜନ କରିବା ନିହାତି ଦରକାର। ଆଜି ନହେଲେ କାଲିକୁ ଆମେ ସେଇ ସବୁ ଜିନିଷ କରିବା ଦରକାର କାହିଁକି ନା ଧୀରେ ଧୀରେ ଆମର ଏଇ ଜିନିଷ କମିବାକୁ ଲାଗୁଛି ଆମ ମାନ କୁ ସେଟା ବଢେଇବାକୁ ପଡିବ ନ ବଢେଇବା, ହୁଁ।
କୁହନ୍ତୁ।
ମୁଁ କହିଲି ଆପଣଙ୍କର କଣ ମତ ମାନେ ଏଇ ସବୁ କରିବା ଆବଶ୍ୟକ କି ନାହିଁ ଆମ ମାନଙ୍କର କରିବାଟା ଭଲ
ବହୁତ ବହୁତ ଆପଣଙ୍କ କଥାରେ ମୁଁ ବହୁତ ଇଛୁକ ଦେଖନ୍ତୁ କାହିଁକି କହିଲେ ଏବେ ସମସ୍ତେ ଆପଣଙ୍କୁ କହୁଛନ୍ତି ଆପଣ ଯେମିତି କହିଲେ ସମସ୍ତେ ଯଦି ପାଠ ପଢି ଚାକିରି କରିବା ତ ଆମେ ଖାଇବା କଣ? କହୁନାହାନ୍ତି ତ ଆ ଆପଣ କହିଲେ କି ଚାଷ କାମ ଛାଡ଼ି ଦେଇକିରି ଆପଣଙ୍କ ପୁରା ପରିବାର ପଳେଇଲେ ବାହାରକୁ ଯେମିତିକି କର୍ମ କରିବା ପାଇଁ। ତ ବାହାରେ ଆପଣ କର୍ମ କଲେ ତ ଚାଷ ବାସ ଛାଡ଼ିଦେଲେ, ତ ସମସ୍ତେ ଯଦି ସେମିତି କରିବେ ସମସ୍ତେ ଯଦି ସେମିତି କରିବେ ତମେ ଖାଇବ କଣ କୁହନ୍ତୁ, ତ ଲୋକ ଚାଷ କରିବେ କେମି
ମୁଁ ମୁଁ ଏବେ ଗୋଟେ ଦେଖିଥିଲି ମାନେ ଜଣେ ଚାଷୀ ଭାଇଙ୍କୁ ମୁଁ ବହୁତ ପାଖରୁ ତାଙ୍କୁ ଦେଖିଛି ମାନେ ଜାଣିଛି ତାଙ୍କ ପରିବାର ସହ ମୁଁ ଜଡିତ ଅଛି, ସିଏ ଏବେ ଗ ତ ଦୁଇ ବର୍ଷ ହେଲା କଣ କରୁଛନ୍ତି ନା ବାସ୍ନା ଧାନ ବୋଲି ଆମର ଗୋଟେ ଅଛି ତାକୁ ଚାଷ କରୁଛନ୍ତି ଆଉ ସେଇ ଚା ଷ କରିକି ସେ ପାଖାପାଖି ଗୋଟେ ବର୍ଷରେ ହଁ ଅଢେଇରୁ ତିନି ଲକ୍ଷ ଟଙ୍କା ରୋଜଗାର କରିଛନ୍ତି, ମାନେ କେତେ ଭଲ କଥା ମାନେ ଗୋ ଟେ ଚାଷୀ ଭାଇ ର ଏବେ କେତେ ଉନ୍ନତି ହଉଛି ମୁଁ ତାଙ୍କୁ ଦେଖିଲା ପରେ ଜାଣି ପାରିଲି। କି ଚାଷୀ ଭାଇ ମାନେ କିପରି ନୂତନ ପଦ୍ଧତି ନେଇକି ଗ୍ରହଣ କରିକି ତାଙ୍କର ଅଧିକରୁୁ ଅଧିକ ଏ ଏଇନା ପଇସା ପାଇପାରୁଛନ୍ତି ତ ମତେ ତାଙ୍କର ସେଇ ଅ କାମ କରିବାର ତରିକା ହଉ କି ସେ ଯେମିତି ବି କରିଲେ ମତେ ସେ ସବୁ ଦେଖିକି ବହୁତ ଖୁସି ଲାଗିଲା କି ଯାହା ହଉ ତାଙ୍କ ପରିବାରର କି କିଛିିତ ଉନ୍ନତି ହଉଛି, ମାନେ ଚାଷ କରିବାଟା ବି ଏବେ ଆମ ମାନଙ୍କ ପାଇଁ କେତେ ଭଲ। ମାନେ ଚାଷରୁ ବି ଲୋକ ପଇସା ପାଉଛନ୍ତି, ଆଗରୁ ଆମ ମାନଙ୍କର କଣ ଥିଲା ନା କି ଚାଷ ଚାଷ ଯୋଉମାନେ ଚାଷୀ କରୁଛନ୍ତି ଏ ମାନେ ଚାଷୀ ପରିବାରରେ ପଇସା କମ୍ ହିଁ ରହିବ କିନ୍ତୁ ନ୍ତୁ ସେଇୟା ନୁହଁ ଏବେକା ସମୟରେ ମତେ ଲାଗୁଛି ଆମ ମାନଙ୍କୁ ଚାଷ ପ୍ରତି ଅଧିକ ଧ୍ୟାନ ଦେବା ଦରକାର।
ଯେମୁ ଯେମିତି ଯେମିତି ଦେଖନ୍ତୁ ଏବେରେ ଆପଣ କହିବା ତୁ ଅ ଠିକ୍ ବହୁତ ବହୁତ ବହୁତ ବଢିଆ କଥାଟା କହିଲେ ଦେଖନ୍ତୁ ଏବେ ଆମେ ଯଦି ଏଗୁଡା ସବୁ ଲୋପ କରି କରି ନେବା ତ ଆମର ଯେମିତି ଆମର ଆମର ଏବେ ଦେଖନ୍ତୁ ଆମର ତ ଏବେ ବର୍ତ୍ତମାନ ଏଜ୍ ତ ଏତେ ହେଇନି କି କି ଆମେ ଜଲ୍ଦି ତା କରିବା ବୁଝିଲେ କି, ତ ଆମର ଯେତେବେଳେ ଛୋଟ ଛୁଆ ମାନଙ୍କୁ ଆମେ କଣ ଶିଖେଇବା କି ଅଁ ଏମିତି ଏମିତି କର। ତ ଆମେ ଏଇଟା କିଛିଟା ଜ୍ଞାନ ପ୍ରାପ୍ତ କରିଥିବା ହେତୁ ବଡ ଲୋକଙ୍କଠୁ ଯେମିତି କିି ବୃଦ୍ଧ ଲୋକଙ୍କଠୁ କିଛିଟା ଚାଷ ବାସ କାମ କରି ଶିଖି ଶିକ୍ଷା ଅର୍ଜନ କରିଥିଲେ ତ ଆମେ ଛୋଟ ମାନଙ୍କୁ ବି ସେଇ ଶିକ୍ଷା ଟା ଦେବା। ଠିକ୍ ନା ନାଇଁ?
ହଁ, ଠିକ୍ କଥା ଆମମାନଙ୍କୁ ଶିଖିବା ଦରକାର ବି।
ଆଜ୍ଞା, ତ ଆପଣଙ୍କ ସହିତ ବହୁତ ବଢିଆ କଥା ଟା କହିଲେ ଆପଣ ଆପଣଙ୍କ ଯେମିତିକି ଆପଣ ଯେମତି ଯାହାକି କହିଲେ ମୁଁ ମୋର ଛୋଟ ମୋର ସବୁ ଯେତିକି ସବୁ ଛୋଟ ଅଛନ୍ତି ତ ତାଙ୍କୁଠୁ ମୁଁ ଏ ଜ୍ଞାନ ପ୍ରାପ୍ତ କରିବି। ବହୁତ୍ ବହୁତ୍ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇଥିବାରୁ।
ମତେ ବି ବହୁତ୍ ଖୁସି ଲାଗିଲା, ଆପଣଙ୍କ ସହିତ କଥା ହେଇକି ବହୁତ୍ କିଛି ଜାଣିବାକୁ ମିଳିଲା, ଧନ୍ୟବାଦ। ଆଉଥରେ କେତେବେଳେ କଥା ହେବା ଧନ୍ୟବାଦ।